ଓ।
ହଁ ହାଲୋ ବନ୍ଧୁ ଶୁଗୁଛି ମୋ କ
ହଁ ବନ୍ଧୁ।
ହଁ କୁହନ୍ତୁ। ଆଉ କଣ କରୁଚନ୍ତି?
ହଁ ଏଇ ଟିକେ ଘର କାମ ହଉଥିଲା ତ ହଉଚି ଘର କାମ ସେଠି ଟିକେ ବସ୍ଥିଲି।
ଆଜି ଘର କଣ କି କାମ ହଉଚି ଘରେ?
ଏଇ ଟିକେ କାମ ହଉଚି ବାରିଆରେ ଟିକେ କାମ ଚାଲିଚି ଆଉ।
କଣ ମିସ୍ତ୍ରୀ ଫିସ୍ତ୍ରୀ କିଏ ଆସିଛନ୍ତି ନା ତମେ ଘରେ ବାପା ମ୍ୟାଗି କରିଚି।
ନାଇଁ ଆମେ ମିଶିିମାଶି ସବୁ କରୁଛୁ ଆଉ, ମିସ୍ତ୍ରୀ ନାହାନ୍ତି ଆଉ।
ଓ ଭାଇ, ବାପା, ତମେ ଏମତି ମିଶିକି ସବୁ କରୁଛ, ମାନେ କି କାମଟା କଣ?
କାମଟା ହଉଛି ଏଇ ଯୋଉ ଘରେ ସବୁ ଜିନିଷ ପତ୍ର ଟିକେ ରହୁଛି। ଧାନ ଚାଉଳ ସବୁ ଇଏ ହେଇଛି ଆଉ, ଅସୁବିଧା ଟିକେ
ଓ ସୁ ସୁ ମୂଷା ଫୁଷା କା ମୂଷା ଫୁଷା କଣା କରିଦେଇଚି ତାକୁ ଟିକେ ସାଇଜ଼ ସୁଉଜ଼ା କରୁଛୁ ବୋଧେ ଏଇଆ।
ହଁ।
ଏଇଆ ନା କଣ?
ହଁ ହଁ ହଁ ହଁ।
ଆଉ କଣ ବନ୍ଧୁ, ସକାଳୁ କଣ ଖାଇ
ହଁ ଏଇ ଆମର ଟିକେ ଘର ଖାଦ୍ୟ ଖାଉ, ହ ଟିକେ ରୁଟି ଆଉ ସିମେଇ ଆଉ। ସକାଳୁ ଖାଇଥିଲୁ ନିତ୍ୟ କାମ ସାରିକି ସକାଳୁ ଟିକେ ରୁଟି ସିମେଇ ଖାଇଥିଲୁ ଆଉ।
ଆଉ ସ୍ନାନ କରିସାରିଲଣି?
ନାଇଁ ନାଇଁ ନାଇଁ।
ସ୍ନାନ ହେଇନି?
ନାଇଁ, ଆପଣ କଣ ଖାଇଛନ୍ତି?
ଆ ମୁଁ ସକାଳୁ ଉଠିଲି ଆଉ ଏଇ ଯୋଉ ପଖାଳ ଆଉ ହଉଛି ଯୋଉ ବାରବଜା ଆଉ ଗୋଟେ ଆଳୁ ଚକଡ଼ା ଆଉ, ପଖାଳ ଟିକେ ଏମିତି ଦିଟା ଖାଇଦେଲି, ଆଜି ହଁ ପଖାଳ ଟିକେ ଆଉ ଆମେ ଟିକେ ମାନେ ପସନ୍ଦ କରୁ ପଖାଳକୁ ଆଉ।
ଓହୋ ହଁ ହଁ ହଁ।
ପଖାଳ ଟିକେ ପସନ୍ଦ କରୁ ଆମେ ଆଉ ତମେ କୋ ପଖାଳକୁ ପସନ୍ଦ ହୁଏନି।
ହଁ ହୁଏ ନିଶ୍ଚିନ୍ତ କିନ୍ତୁ ପାଗ ଟିକେ ଇଏ ପାଗ ଅଛି ତ ବର୍ଷା ପାଗ ସେଥିଲାଗି ଟିକେ ଆମକୁ ଥଣ୍ଡା ଲାଗେ ଟିକେ
ଆଜି ସକାଳୁ ଆଜି କଣ ସକାଳୁ ବର୍ଷା ବର୍ଷା ମାନେ ହେଇଛି ନା? ହବାର ଆଶଙ୍କା ଅଛି କଣ କଣ?
କିଛି ନାଇଁ କିନ୍ତୁ ପାଗଟା ସେଇଭଳିଆ କରିଛି।
ହଉ କାଳ ଅଛି ଆମ କାଳ ଅଛି ସବ ତମେ ସେଟା କଣ କରିବା ତମକୁ କଣ ଲାଗୁଛି ବର୍ଷା ହବାର ସମ୍ଭାବନା ଅଛି ନା ନାହିଁ?
ମତେ ଲାଗୁଛି ନିଶ୍ଚିନ୍ତ ହବ ମତେ କାହିଁ ଲାଗିଲାଣି ମାନେ ଚାରିଟା ବେଳକୁ ନିଶ୍ଚିନ୍ତ ହବ ବର୍ଷା।
ଆଉ ତମେ କଣ ମୁଁ ଶୁଣିଲି କୁକୁଡା ଚାଷ କରିବ ବୋଲି ମାନେ କଣ ଯୋଜନା ମାନେ ଅଛି କରିବାରେ କଣ? କରିବେ ନା ନାଇଁ?
ହଁ ଭାବୁଛି କରିବି କୁକୁଡ଼ା ଚାଷ। ହଁ।
ଯାଉ କଣ କେତେ କଣ କୁକୁଡା ଯୋଉ ରଖିବେ ବୋଲି ଭାବୁଛନ୍ତି?
ହଁ ଶହେ ଦୁଇଶହ ଭଳିଆ ରଖିବାକୁ ଅଛି ଇଚ୍ଛା।
ମାନେ ବେଶୀ ବଡ ବେଶୀ ବଡ ନୁହେଁ ଘରେ ଏମିତି ଗୋଟେ ଇଏରେ ଆଉ ନା କଣ? ଆଚ୍ଛା ଭଲ ଭଲ।
ମାନେ ଘର ଭିତରେ
ହଁ।
ହୁଁ।
ଆଉ ଆଉ ବନ୍ଧୁ ଆଉ କୁଆଡେ ଆଜି ଯିବାର ଅଛି କୁଆଡେ ଗସ୍ତ? ନା ନାଇ ସେମତି କୁଆଡେ।
ଦେଖିବା ସେମିତି କିଛି ନାଇଁ କଣ ହଉଚି ଆଗକୁ ଦେଖିଆ। ଆଉ ଉଁ ଆଁ ଏଇ ମ। ଆମର ଉଦୟଗିରି ଆଡେ ଯିବାର ଅଛି ୟା ଭିତରେ ଦିନଟା ଗୋଟେ। ହେଲେ ଟିକେ ହେର୍ ଟିକେ ବୁଲାଶୁଣି ଟିକେ ବୁଲାବୁଲିି କରିକି ଟିକେ ଭଲ ଲାଗନ୍ତା ଟିକେ ଯାଆନ୍ତି ବୁଲାବୁଲି ଛି।
ରାଣି ଉଦୟଗିରି କି ବୁ ଉଦୟଗିରି ଲଳତଗିରି।
ଆଜ୍ଞା ଆଜ୍ଞା ଆଜ୍ଞା।
କିଏ କିଏ ଯିବେ ମାନେ ଅ
ନାଇଁ ସେମିତି ବ ବ ତିକେ ଅ। ଅଛି ବନ୍ଧୁବାନ୍ଧବକି ଟିକେ ଯିବାର ଅଛି ସିଆଡେ ଟିକେ ପିଉସିିଙ୍କ ଘର ସିଆଡେ ସେଠି। ଦିବାଲି ଟିକେ ଆସିବୁ ଆଉ।
ହଉ ହଉ ଭଲ ଯା ହଉ ଯାଅ ବୁଲିବାକୁ ଯାଅ ଭଲ ଆଉ। ହଁ ହଁ।
ଓଳାଶୁଣି ଯା ବ ଓଳାଶୁଣି ଯାଇନାହାନ୍ତି କେବେ?
ନାଇଁ ମୁଁ କେବେ ଯାଇନୁ ବନ୍ଧୁ କେବେ ଗୋଟେ ଆଉ ଯିବା ବୋଲି ଗୋଟେ ତମେ ତ। ମୁଁ ତ ଏକୁଟିଆ ତମେ ମତେ ସେ ସା ମାନେ ସାଙ୍ଗ କଲେ ଭଲ ହୁଅନ୍ତା ମାନେ ବୁଲାବୁଲି କରିକି। ଆସନ୍ତୁ ବୁଝିଲେ ଏଇ କଥା ଗଇଁ। ବାଇଶ ଶାଗ କରନ କିଛି ନାଇଁ ବୁଝିଲ?
କିଅ ବ୍ୟସ୍ତ ରହି କାମ ବଳରେ ଆଉ କଣ କରାଯିବ। ସେଥିଲାଗି ଆମେ ଏଠି ଯାଇପାରୁନୁ ତଥାପି ମଝିରେ ମଝିରେ କେ ଯେତେଳେ ଯୁଆଡେ ଜାଗା ପଡୁଚୁ ଭାବୁଚୁ ପଳେଇ ଯାଉଚୁ କି ନା ହଠାତ୍ ଉ ନ କଲେ ଏ ହଉନି।
ଆଉ ଯେତେଳେ ଯା ମୁଣ୍ଡକୁ ଉଠିଲା ସେତେବେଳେ ମାନେ ବାହାରିକି ମାନେ ପଳଉଚୁ ଆଉ। ନୁହ କିି? ଆଚ୍ଛା ହଉ ଭଲ ବହୁତ୍ ଭଲ। ଯା ଆଉ ତ ଯେତେବେଳେ ମୁଁ କଣ କହିଲେ?
ରୋଷେଇ ବାସ କଣ କଲେଣି?
ରୋଷେଇ ବାସ କିଛି ନାହିଁ ସିଏ ଆମ ଦାଦାଙ୍କ ପୁଅର ଆଜି ତାଙ୍କର ବାହାଘର ବିବାଘର ଆଜି। ଚଥୁ
ଅ ହଁ ହଁ ହଁ ହଁ ହଁ।
ସେଇଠି ତାଙ୍କର ନି ନା ଆଜି ଭୋଜି କଣ ହଉଚି ଅରୁଆ? ଡାଲି ଖଟା ପୋଟଳ ଆଳୁ ବେସନ ଆଉ ମାଛ କଣ ଏମିତି ହଉଚି।
ଅ ହଁ ହଁ ହଁ।
ବୁଝିଲ ଏଇଆ ହଉଚି ପବିତ୍ର ମାଛ ଖାଇବି ଦି। ଭାତ ଡାଲି ଖଟା ଆଉ ସେ ପୋଟଳ ବେସନ ଟିକେ ଖାଇକି ଆଉ କ୍ଷୀର ଟିକେ ଖାଇକି ଆଉ ଯିଏ ଆସିବେ ଆଉ କଣ?
ଦିନ ବେଳା ଭୋଜି ନା ରାତି ଭୋଜି।
ଇଏ ହଉଚି ରାତି ଭୋଜି ଆ ଦିନରେ ବି ସେଇଟି ତାଙ୍କର ମାନେ ପ୍ର ପ୍ରସ୍ତୁତ କରିଚନ୍ତି କଣ ବା ଭାତ ଡାଲି ଖଟା ଭାବୁଚି ଏଇଆ ହବ ଦି ଦିରେ ମ ସେ ମନା କରାହେଇଚି ରୋଷେଇ ତମେ କରିବନି ଆମ ଘରୁ ତମେ ନେଇଯିବ ବୋଉକୁ ଖୋଇଦବ।
ଏ ଆପଣ ଆଉ ସେ ସବୁ ଆଜି ତାହେଲେ ଶୁଦ୍ଧ ଖାଇବାଟା ଖାଇଲେ ଆଜି।
ଆଜି ଟିକେ ସୁଧ ଖାଇବା ତ ଖାଇଲୁ ଆଜି ଟିକେ ଫ୍ରି ଆମେ ଅଛୁ ବୁଝିଲେ?
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ୍ ଭଲ ଲାଗିଲା ଆଉ ଯୋଉ ଟିକେ ବିରଜା ଟା କେବେ ଚାଲନାହାନ୍ତି ଯିବା ବୁଲାବୁଲି।
ଆଉ ତମେ ତ କେବେ ଗୋଟେ? ହଁ କଲେ ମାନେ ମାନେ ଏଟା ମାନେ ଗୋଟେ ଇଏ କଣ ବ୍ୟବସ୍ଥା। କଲେ ଆମେ ଟିକେ ଯାଆନ୍ତୁ ନହେଲେ ବ୍ୟବସ୍ଥା ନାହିଁ କିଛି
ବ୍ୟବସ୍ଥା ନିଶ୍ଚିନ୍ତ କରିବା ନିଶ୍ଚିନ୍ତ ନିଶ ଶ୍ଚିତ୍ ଆମର ତ ଆଜି ଏଇ ଖାଇବାଟା ହେଇଛି କଣ କହିଲ ଭାତ ଡାଲି। ଆଉ ମ ମା ମାଛ ଟିକେ ଆଣିଥିଲେ ଭାତ ଡାଲି ସେଉଟା କଣ ଛୁଇଁ ଆଳୁ ଭଜା, ସଜନା ଛୁଇଁ।
ହଁ।
ଉଁ ଆଉ ଉଁ ଆଉ ସେ ମାଛ ତର କରି ବାପାଙ୍କର ଟିକେ ଆଉ ମାଛ ମାଛ ଟିକେ ହେଇଛି ଆଉ ମାଛ ମାଛ ଆମେ ଟିକେ ଖାଉନାତ, ସେ ଆମେ ସାଧା ଲୋକ ଟିକେ। ଆମର ସାଧା ଟିକ୍ ଟିକେ ଇ -ଏୟା ହେଇଛି ଆଉ ତାଙ୍କର ମାଛ ଆଉ, ଚୁନା ମାଛ ଟିକେ ଆସିଲେ ସକାଳୁ ଟିକେ ଆସିଥିଲେ।
ହଁ ସେ ଟିକେ ଆମିଷ ପ୍ରେମୀ ତମେ ଟିକେ ସଦା ଉପରେ ଆଉ ନୁକି ଆଚ୍ଛା ଆ ଯୋଉ ଆଜି ଉପର ଆଉ ଆମ ଇ ଆମ ଏକୁ ତମ ସିଆଡେ ନିମନ୍ତ୍ରଣ କରାହେଇଛି କି ନା ନାହିଁ?
ନାଇଁ ମୁଁ ସେମିତି କିଛି ଜାଣି ଯଦି ବି ହେଇଥିବେ ମୁଁ ଯାଏନି ମୁ ଖାଲି ମୋର ବନ୍ଧୁ ମାନେ ଯିଏ କହିଲେ ମୁଁ ମୋ ସାଙ୍ଗସାଥି ଯିଏ କହିଲେ ମୁଁ ତାଙ୍କରି ଘରକୁ ଯାଏ ଯେମିତି ନିୟନ୍ତ୍ରଣ ରେ ମୁଁ କୋଠିକି
ହଁ ହୋ ଆଉ ଏତେ ଭୋଜିଆ ତ ଏତେ ଯାଆନ୍ତିନି ଏୟା ଆଉ।
ହଁ ମାନେ ଭୋଜିି ଭାତ ଯାହେ କିନ୍ତୁ ମୁ ସାଙ୍ଗସାଥି ଯ
ହୁଁ।
କିନ୍ତୁ ଏମିତି ନିମନ୍ତ୍ରଣ ହେଲେ ମୁଁ ଯାଏନି ଘରେ କିଏ ଯଦି ଯିବେ ଆଉ। ଦାଦା ଅଛନ୍ତି। ବାପା ତ ଯାଆନ୍ତିନି। ଦାଦା, ଖୁଡି ଯାନ୍ତି। ଆଉ ଯଦି ପାଗ ଟା ଦେଇଚି, ଶୁନୁଚି ନାଇଁ ପାଗଟା ତ ଯଦି ଦେଇି ଯେ ଯଦି ହବ ଆମେ ପଡିଆଟେ ଟିକେ ଯିବୁ? ଖେଳିବା ଯଦି ଟିକେ
ନାମ ପଡିଆ ଆଡେ କଣ? ବନ୍ଧୁ ଶୁଣନ୍ତୁ ପଡିଆଡେ କଣ ଯିବେ କାଦୁଅ ବର୍ଷାରେ ବର୍ଷା ହବବାର ସମ୍ଭାବନା ଅଛି ପ୍ରବଳ। ତମେ ଜାଣିନ କି ଲଘୁଚାପ ହେଇଛି ବୋଲି।
ହଁ ଜାଣିଚି ବନ୍ଧୁ କିନ୍ତୁ ଗଲେ ଯଦି ନହେଲା ତାହେଲେ ଟିକେ ଖେଳିବା ପାଇଁ ଚେଷ୍ଟା କରିବୁ। କିନ୍ତୁ ଘରେ ଅତି ପୁରା ଅ ବା ଇଏ ହେଇଯାଉଚୁ। କଣ କହିଲେ ଏଇଟା, ଭଲ ଲାଗୁନି ଆଉ।
ଖେଳ ହୁଏ ହେଟି ଭଲ ଲାଗୁନି ଏଇଆ ଆଉ ତମେ କହିବା କଥା ନା କଣ ବନ୍ଧୁ?
ଆଜ୍ଞା, ଆଜ୍ଞା, ଆଜ୍ଞା।
ଆଚ୍ଛା, ଆଚ୍ଛା ଯା ହଉ, ଆଉ ଦେଖ ଚେଷ୍ଟାକର। ଯଦି ହେଲା ପାଗ ଜଦି ଟିକେ ଠିକ୍ ଠାକ୍ ଦେଲା, ସେ ଖେଳିକି ଆସିବେ ନା କଣ କହୁଚନ୍ତି? ଆଉ କଣ ବନ୍ଧୁ ନଈରେ ପାଣି ବଢିଛି ନା ବଢିନି
ନାଇଁ କାଲି ତ ଆମେ ଯାଇଥିଲୁ ପୋଲ ଆଡେ ବସିଥିଲୁ। କାଇଁ କିଛି ନଥିଲା ସେମିତି କଁ କହିଲ ପାଣି ବଢି ନଥିଲା ବର୍ଷା ଟା ପାଣି ଟା ଟିକେ ଆସିନାହିଁ ଭାବୁଚି ମୁଁ। ନଈରେ କାହିଁକିନା ପଡିଶାରନ୍ତାଣି ଏ ନା ତାପରେ ଯ ପ ହଁ କୁହ।
ହୁଁ। ଆଉ ବନ୍ଧୁ ତମେ ଯୋଉ ଆମର କୋଉଠି କପିଳାସ ହଉ ନହେଲେ ଧବଳେଶ୍ଵର ହଉ- ତମେ ବୋଲ ବମ୍ ଆମର ପାଣି ଭାର ନେଇକି ତମେ ଯାଅ। ନା ସେ ସେମିତି ଯାଅନା କିଛି ସେମିତି ମନୋଯୋଗ ନାହିଁ।
ଦୂର ବାଟକୁ ଯାଏନି ମୁଁ ଏଇଠି ଆମର ମହାବିନାୟକ କ କୋଡ଼ିଏ କିଲୋମିଟର ହବ। ମହାବିନାୟକ ନହେଲେ ଏପଟେ ଆମର ଜାରକା ଗୋକନେଶ୍ଵର ଗୋଟେ ମନ୍ଦିର ଅଛି।
ହଁ ତମେ ପାଖ ଆଖକୁ ଟିକେ ମାନେ ବେଶୀ ଦୂରକୁ ଟିକେ ଭଲ ଲାଗେନି ନା ଏମ ନି ସେ ପାଖ ଆଖ ଢାଲି ଦେଇକି ଠାକୁରଙ୍କୁ ଟିକେ ଏମିତି ପକେଇ ଦେଇ ଆସ।
ଠାକୁରଙ୍କୁ ଭକ୍ତିଟା ଜଣେଇ ଦିଏ ଆଉ।
ଭାଇ ହଁ ମ ଠାକୁରଙ୍କୁ ଡାକିବା ଆଉ ପାଣି ଢାଳିବା ହଁ ପାଣି ଢାଳିଲେ କଣ ଠାକୁର ଶୁଣିବେ ନହେଲେ ଶୁଣିବେନି ସେ କଥା କିଛି ନାହିଁ। ଆମେ ତ ଆଡେ ସବୁ କିଛି ଭୁଲ ଭାଲ କରିବା ସିଆଡେ ସବୁ ଠାକୁରଙ୍କୁ ଡାକିବା। ବୁଝିଲେ ଏମିତି କହିଲେ କଣ ହବ କି। ହ କଉ କୋଉ ନାହାତି।
ହଁ ନିହାତି ନିହାତି ମନରେ ଭକ୍ତି ଥିବା ଦରକାର ଆଉ କର୍ମଟା ଭଲ ଥିବା ଦରକାର। ନହେଲେ ହଜାର ପାଣି ଢାଳିଲେ ବି ଠାକୁର ଶାନ୍ତି ରହିବେନି ବନ୍ଧୁ।
ପାଣି ଢାଳିଲେ କିଛି ଫଳ ପ୍ରପ୍ତ ହବ ନାହିଁ ଆଉ ଭୁଲ କର୍ମର ଭୋଗା ଫଳ ଭୋଗିବେ ଆଉ ନା କଣ କହୁଚନ୍ତି।
ହଁ-ହଁ-ହଁ।
ଆଁ।
ହଁ ନିଶ୍ଚିନ୍ତ ବନ୍ଧୁ।
ହଁ ଆଉ ବନ୍ଧୁ କଣ ତମେ କଣ ଗାଧେଇ ଯିବେ ବୋଲି କହୁଥିଲେ ନା ଆଉ କଣ ଅଛି କାମ ନା କାମ ସରିଲାଣି ଘରେ ନା ଆଉ କଣ ଚାଲିଚି କାମ ଏଇନା ଅଧିକା।
କାମ ଆଉ ଟିକେ ବାକି ଅଛି ମୁଁ ଦେଖିିଆ ଏଇ ଗାଧେଇ ପାଧେଇ ଟିକେ ବସଥିଲି ଟିକେ
କାମ ଟିକେ ବାକି ଅଛି କହୁଚନ୍ତି ଆପଣ ଯାଆନ୍ତୁ ଯେ ବା ବାପା ବାପାଙ୍କ ସାଙ୍ଗରେ ଭାଇ ସହଯୋଗ କରିଦିଅନ୍ତୁ ଜାଣିଲେ ମତେ ଯଦି କେତେବେଳେ ଫାଙ୍କା ପାଇଲ ମତେ ଯଦି ହେଲା ଫୋନ କରିବେ ନହେଲେ ନାଇଁ ଆଉ। ଫୋନ ତ କରିବେ ଟିକେ ଫୋନ କଲେ ପୁଣି ଆମେ ରବବାର ଅଛି ଯିବାରେ ସାଡେ ମନ ଅଛି
ହଁ-ହଁ-ହଁ-ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ହଁ ସେଇ ହିସାବରେ ପ୍ରସ୍ତୁତ ରହିବେ ଆମେ ଯିବା ପାଇଁ ହଁ ମୁଁ ଆଗରୁ ସେ ପିଲାକୁ ଜଣେଇଦେବି ଆମେ ତାପରେ ଯିବା ଆଉ ସେ ସବୁ କାର୍ଯ୍ୟକ୍ରମ ଆମରେ ଲାଗିଯିବା ଆଉ କଣ କହୁଛନ୍ତି।
ଆଜ୍ଞା ଆଜ୍ଞା।